ହ୍ୟାଲୋ। ମ୍ୟାଡ଼ାାମ କେମିତି ଅଛନ୍ତି?
ହଁ ସେମିତି ଅଛି ଟିକେ ଦେହ ଭଲ ନାହିଁ। କାଲି ରାତିରୁ ଆଖିରୁ ଖାଲି ପାଣି ବାହାରୁଛି କଣ୍ଟିନ୍ୟୁ।
ହ୍ୟାଲୋ।
ହଁ ଆପଣ ମୋ କଥା ଆପଣଙ୍କୁ ଶୁଭୁଛି?
ହଁ ହଁ ଶୁଭୁଛି ଆପଣଙ୍କୁ ମୋ କଥା ଶୁଭୁନି ବୋଧେ?
ହଁ ହଁ ଆପଣ ଟିକେ ନେଟୱାର୍କ ଆୁଆଡେ ଶୁଣନ୍ତୁ ଖରାରେ ଛାତ ଉପରେ
ହଁ-ହଁ ଆଜ୍ଞା-ଆଜ୍ଞା ହଁ-ହଁ-ହଁ।
ହୁଁ।
ହଁ ଏବେ ଦେଖିଲେ ଶୁଭିବ ଆପଣଙ୍କୁ ଏବେ, କୁହନ୍ତୁ ମୋ
ଏ ଆପଣଙ୍କ ଦେହ କଣ ହେଇଚି?
ତ?
ଓହୋ ଆଖିରୁ ପାଣି ବାହାରୁଚି? ନାଶ ନାସି
ହାଲୋ।
ହଁ ଶୁଭୁଛି ଆପଣଙ୍କ କଥା, ଆପଣଙ୍କ ଆଖିରୁ ପାଣି ବାହାରୁଛି କି?
ହଁ-ହଁ ପୁରା କାଲି ରାତିରୁ ପୁରା ହେଲାଣି କଣ୍ଟିନ୍ୟୁ ପାଣି ବାହାରୁଛି ଯେ। ଯିଏ ଦେଖିବ ପୁରା ଆଖି ମାନେ ଟିକେ-ଟିକେ ଫୁଲି ବି ଗଲାଣି। ଗୋଟେ ସାଇଟ୍ ଟିକେ ଲାଲ୍ ପଡିଛି ବେଶୀ ନୁହେଁ।
ଓହୋ ଆପଣ ସନ୍ଧ୍ୟାବେଳେ ଟିକେ ଦେଖେଇ ଦଉନାହାନ୍ତି ଡକ୍ଟର ପାଖେରେ।
ମୋର ଗୋଟେ ସାଙ୍ଗ ବୋଇଲେ ଚିହ୍ନା ଥିଲେ ମୁ ଡକ୍ଟର ଥିଲେ ଯେତେବେଳେ ମୁଁ ଜବ୍ କରୁଥିଲି ତାଙ୍କୁ ଫୋନ୍ କରି ପଚାରିଲି। ସେ ଗୋଟେ ଆଇ ଡକ୍ଟର ନମ୍ବର୍ ଦେଲେ ତାଙ୍କ ସହିତ କଥା ହେଲି, ସେ ଗୋଟେ ଡ୍ରପ୍ ଲେଖିଚନ୍ତି। ସେଏ ଆ ଲେ କହିଚନ୍ତି ମ୍ୟାଡମ୍ ଏଇ ଡ୍ରପ୍ ଟା ପକାନ୍ତୁ ଠିକ୍ ହେଇଯିବ କହିଚନ୍ତି, ଆଉ କହିଚନ୍ତି ଥଣ୍ଡା ମେଡିସିନ୍ ଟିକେ ଖାଆନ୍ତୁ ଥଣ୍ଡ ରୁ ଏଇଟା ଆପଣଙ୍କ ଇଏରେ ଆଖିଟା ଗର ଯେମିତି ଆମ ଶରୀରରେ ଗୋଟେ ଉଁ ଥାଏ ଗୋଟେ-ଗୋଟେ ପାର୍ଟ, ଆଉ ସେ ଯେତେବେଳେ ବହୁତ୍ ପୁରା ଷ୍ଟ୍ରେସ୍ ନିଅନ୍ତି ଆଉ ଯେତେବେଳେ ବହୁତ୍ ରିଲାକ୍ସ ତାଙ୍କୁ ନ ହୁଏ ସେ ସମୟ ରେ ଏସବୁ ଅସୁବିଧା ହୁଏ। ସେ କହା ମାନେ କି ଆପଣ ଠିକସେ ଶୋଉନାହାନ୍ତି। ମେଣ୍ଟାଲି ଷ୍ଟ୍ରେସ୍ ରହୁ ତ ସେଥିପାଇଁ ଏଇ ପ୍ରୋବ୍ଲମ୍ ହଉଚି ଆଉ ସେ ଦେଇଚନ୍ତି ଏନ୍ ଇଏ ମେଡ଼ିସିନ୍। ଲେଖିଚନ୍ତି ଆଉ ଡ୍ରପ୍ ଦେଇଛନ୍ତି ଯେ ଏତେ ଖରା ହଉଥିଲା ନା ମୋ ସେଥିପାଇଁ ଯାଇକି ଆଣି ପାରିଲିନି ଆଉ ଟିକେ ପରେ ଗଲେ ନେଇକି ଆସିବି।
ଓହୋ ମତେ କାହିଁ ଲାଗୁଚି ଆପଣ ଟିକେ ମାଗଣା ସୁବିଧା ଟାକୁ ସବୁବେଳେ ମାନେ ଏ ଇଏ କରିବାକୁ ବହୁତ୍ ପସନ୍ଦ କରନ୍ତି।
ହଁ ମୁଁ କାହିଁକି ଯେତେ-ଯେତେ ନହେଲେ ବି ଆମର ସରକାର୍ ଯୋଉ ଜିନିଷଟାକୁ ଚଳେଇଚି ତ କିଏ ନା କିଏ ଗୋଟେ ତାକୁ ଆଗକୁ ନବ ନା, ସମସ୍ତେ କଣ କାହିଁକି ଯିବେ ଯଦି ମନେକର ଆପଣ-ଆପଣ-ଆପଣ ଜାଗାରେ ଟିକେ ସ୍ମାଇଲ ଦେଲେ ହସି ଦେଲେ ଆପଣ ଭାବନ୍ତୁ ମୁଁ ସେଇ ଜିନିଷଟା ଜଣକୁ ପଚାରିଲି, ଜଣେ ମତେ ପ୍ରେସକ୍ରାଇବ୍ କରିଦେଲା। ଡ୍ରପ୍ ଦେଖିଦେଲା ଦେଇଦେଲା ମୁଁ ଯିବି ସେ ଜିନିଷଟା କିଣିବି ଆଉ ଖାଇବି ଆଉ ଦ୍ୟାଟ୍ ଟୁ ମୁଁ ଭଲ ହେଇଯିବି। ତ ମୁଁ କାହିଁକି ଜଣଙ୍କୁ ପାଞ୍ଚଶହ ଟଙ୍କା ଛଅଶହ ଟଙ୍କା ଦେଇକି ତାକୁ ଆଗ କରିବି ପୁଣି ପାଶେ ମତେ ଲେଖିବ ଗୋଟେ ହଜାରେ ବାରଶହ ଟଙ୍କାର ଗୋଟେ ମେଡିସିନ୍। ମୁଁ ତାକୁ ଯିବି ସେ ସିମ୍ପଲ୍ ଗୋଟେ ଲେଖିଲେ ଗୋଟେ ଡ୍ରପ୍।
ଗୋଟେ ସେନ୍ସିଟିଭ୍ ଅର୍ଗାନ ଥାଏ ବୁଝିପାରିଲେ ନା, ସେ ସେନ୍ସିଟିଭ୍ ଅର୍ଗାନ ସବୁବେଳେ ଦେଖେଇକିନା ମେଡିସିନ୍ ଟା ଆପଣ ଖାଆନ୍ତୁ।
ନା ସେନ୍ସିଟିଭ୍ ନା ଦେଖ ଆପଣ ମୁଁ-ମୁଁ ଜାଣିପାରିନି ଆପଣ ଆପଣଙ୍କ ଶରୀର ବିଷ ୟରେ ଜାଣିପାରନ୍ତି କି ନି ଶରୀର ଗୋଟେ ଏମ୍ତି ଜିନିଷ ତମ ଶରୀରର କଣ ହଉଚି ମଣିଷର ଆତ୍ମା ଆଉ ଶରୀରକୁୁ ଆଗ ଜଣା ପଡେ, ଯେ ମୋର କଣ ପାଇଁ ଆଗରୁ ମୋର ଆଖିରୁ ପାଣି ବାହାରୁ ନଥିଲା, ଏବେ କାହିଁକି ପାଣି ବାହାରୁଚି। ସେ ଗୋଟେ ପ୍ରଥମ ଜିନିଷ କହିଲେ, ଆପଣ ଯୋଉ ଶୋଇବା ସମୟ ବହୁତ୍ କମ୍ ହଉଚି। ଏକରେ ଆଉ ଦୁଇରେ ମୁଁ ଆମର ଗୋଟେ ଅଫିସ୍ ର କାମ ଆସିଛି ତ ମୁଁ ଯେତେବେଳେ ଗୋଟେ କାମ ଟା କରୁଚି ତ ସେ କାମ କଲାବେଳେ ମୋ ରୁମ ରେ ପୁରା ଲକ୍ ହେଇକି ମତେ କରିବାକୁ ପଡୁଛି। ଯାହା ଫଳରେ କଣ ହଉଛି ନା ବହୁତ ଗରମ ଲାଗୁଛି। ତ ସେ ଯୋଉ ହିଟ୍ ଟାକୁ ମୁଁ ବ ସେ ଗରମ ଟାକୁ ମୁଁ ହ୍ୟାଣ୍ଡେଲ କରିପାରୁନି।
ଆଉ ତାହଲେ ଆପଣ ଗୋଟେ ଟୁ ଟର୍ ଏସି ଲଗେଇ ଦିଅନ୍ତୁ। ସେୁ
ଆପଣ କଣ କଲେ ମ୍ୟାଡାମ କହିଲି ଯୋଉ ହୁଁ ଆପଣ ଗୋଟେ କଥା କହିଲେନି ଗୋଟେ ଗୋଟେ ମଣିଷର ଯଉ ଗୋଟେ ଥାଏ ଗୋଟେ ୱିକ୍ ପଏଣ୍ଟ ୱିକ୍ ପଏଣ୍ଟ ଆପଣ ଚାପୁ ଦେଉଛନ୍ତି।
ହୁଁ ନା ନା ଆପଣ ସବୁ ଜିନିଷ କରିପାରିବେ ମନେ ରଖିଥାନ୍ତୁ ଗୋଟେ ଜିନିଷ। ହେଲା ଆମେ ଯୋଉ ହିସାବରେ ଚିନ୍ତା କରିବା ଯୋଉ ହିସାବରେ ଭାବିବା ସେଇ ହିସାବ ରେ ଆମର ଇଏ ହବ। ହେଲା ଏଇୟ
ସେଇଟା ଆପଣ ନା ସେଇଟା ସମସ୍ତଙ୍କ ସହିତ ଆପଣ ଯୋଉଟା କହିଲେ ସେଇଟା ମୁଁ ସମସ୍ତଙ୍କ ସହିତ ଆଉ ସମସ୍ତଙ୍କ ଓରା ଆଉ ସମସ୍ତଙ୍କ। ଯୋଉ ଆମର ଗୋଟେ ଥାଏ ଗୋଟେ ବଡିର ସେନ୍ସିଟିଭ ସମସ୍ତଙ୍କ ପାଖ ପାଖରେ ସେ ଜିନିଷ ନଥାଏ ସମସ୍ତଙ୍କର ଗ୍ରହ ଥାଏ ତ ଯଦି ଜଣଙ୍କର ଗ୍ରହ ନ କ୍ଷେତ୍ର ଯେତେବେଳେ ଅଲଗା ଥାଏ ତ ତା ସହିତ ସମାନ ହୁଏ ଆପଣ ଏଇ ଜିନିଷ ଟା କେତେବେଳେ ଆପଣ ଦୀର୍ଘ ତିନି ବର୍ଷ ଏଇ ଶବ୍ଦ ୱ। ଡ଼ ବ୍ୟବହାର କରୁନଥିଲେ କାହିଁକି ବ୍ୟବହାର କରୁନଥିଲେ ଆପଣ ସେ କେବଳ ସେତିକି ସୋସିଆଲ ମିଡିଆ ଦେଖୁନଥିଲେ ଏବେ ଯୋଉ ସୋସିଆଲ ମିଡିଆ ଦେଖୁଛନ୍ତି ସୋସିଆଲ ମିଡିଆରେ ଆପଣଙ୍କୁ କହୁଛିିକ ଆପଣ ନେଗେଟିଭ ଚିନ୍ତା କରୁ ପଜିଟିଭ୍ ଚିନ୍ତା
ନାଇଁ ନାଇଁ ମୁଁ ଗୋଟେ ଜିନିଷ କହିବି ନାଇଁ ନାଇଁ ନାଇଁ ମୁଁ ମୁଁ ମୁଁ ଗୋଟେ ଜିନିଷ କହିବି। ଦେଖନ୍ତୁ ମୁଁ ଏବେ ସେଟା ଜାଣିଲି କି ଯେ ଆମେ ଯୋଉ ଭଳିଆ ଚିନ୍ତା କରିବା ଯୋଉ ଭଳିଆ ଭାବିବା ସେଇଭଳିଆ ହବା। କିନ୍ତୁ ମୁଁ କେତେଟା ଜାଗାରେ ଦେଖିଛି ମୁଁ ନିଜ ଲାଇଫ ହେଲା ମୁ ଯୋଉଟା ଗୋଟେ ମାନେ ଗୋଟେ ପଜେଟିଭ ଜିନିଷ ପୁରା ମାନେ ଏମତି କହୁ ଏମିତି ନର୍ମାଲି ଭାବୁଥିବି ଚିନ୍ତା କରୁଥିବି। କେଟା ମୋର ଟିକେ ହେଇଯାନ୍ତା କି ଏମିତି ଭାବୁଥିବି ମାନେ ପଜେଟିଭ ଭଲ ହୁଏରେ ତାକୁ ଭାବୁଥିବେ ସେଟା ମୋର ଧଡ କିନା ହେଇଯାଏ ତ ମୁଁ ନା
ସେଇଟା ଆପଣଙ୍କର ହଁ ନାଇଁ ନାଇଁ ନାଇଁ ସେଇଟା ଆପଣଙ୍କ ଙ୍କର ଯୋଉଟା ଆପଣଙ୍କର ଯୋଉ ସେନସଟିଭ ଆପଣଙ୍କର ଯୋଉ ଅରୁଆ ସେଇଟା ଆପଣଙ୍କ ପାଇଁ ପଜେଟିଭ। ଆଉ ମୋ ଅରୁଆ ଟା ପଜେଟିଭ ନୁହେଁ ମଡାମ ମୁଁ ଯେତେ ନେଗେଟିଭ ଭାବି ବି ମୋର ସେତିକି ହୁଏ ମୋ ଅରୁଆ ସେଟା ବୁଝିପାରିଲେ ନା ଡି ଆପଣ ଯୋଉ ଇଏରେ ଯାଉଛନ୍ତି ସେଇଟା ଆପଣଙ୍କ ପାଇଁ ଠିକ୍ ଆପଣ ପଜେଟିଭ ଭାବିଲେ। ତ ଆପଣଙ୍କ ପାଇଁ ସେଇଟା ପଜେଟିଭ ମୁଁ ମୋ ପାଇଁ ଯେତେ ନେଗେଟିଭ ଆଉ ଯେତେ ତଳୁକୁ କରିବି ତ ମୋ ସେତିକି ପଜେଟିଭ ଆସେ। ଆଉ ମୁଁ ମୋ ପାଇଁ ଯେତେ ପଜେଟିଭ ଭାବିବି ମୁଁ ସେତିକି ନେଗେଟିଭ କୁ ଯାଏ। ତ ଆପଣଙ୍କର ଆଉ ମୋର ଗ୍ରହ ନକ୍ଷତ୍ର ଏ ସବୁ ଜିନିଷ ସମାନ ନୁହେଁ ଆପଣଙ୍କର ଉର୍ଜା ଆପଣ ଯୋଉ ଗ୍ରହ ନକ୍ଷେତ୍ରରେ ଜନ୍ମ ହେଇଛନ୍ତି ଆପଣ କୋଉ ସମୟରେ ଜନ୍ମ ହେଇଛନ୍ତି। ଆପଣ କୋଉଥୁ ପାଇଁ ଦୁନିଆକୁ ଆସିଛନ୍ତି ମୁଁ ଆସିଛି ଦୁନିଆରେ ଲୋକଙ୍କର ଋଣ ସୁଝିବା ଆପଣ ଆସ ଆପଣଙ୍କ ଯୋଉ ବାହାଛନ୍ତି ତାଙ୍କର ଋଣ ସୁଝିବ। ପାଇଁ ମୁଁ ଆସିଛି ଏ ଯୋଉ ବ୍ରହ୍ମାଣ୍ଡର ଯେତେ ଲୋକ ଅଛନ୍ତି ତାଙ୍କ ସୁଖ ଦୁଃଖ ବୁଝିବା ପାଇଁ ତ ଆପଣଙ୍କ ଅଲଗା ହେଲା ମୋର ଅଲଗା ହେଲା। ସେମ ଟୁ ସେମ କେବେ ଜଣଙ୍କର ହେଇପାରିବନ ନା ତ ଆମେ ସମସ୍ତଙ୍କଳେ ସବୁବେଳେ ହୁଁ ଆପଣ ଆମେ ଆମେ ସମସ୍ତଙ୍କୁ ସବୁବେଳେ କେମିତି କହିପାରିବା? ଯେ ତୁ ପଜିଟିଭ ଚିନ୍ତା କର ତ ପଜିଟିଭ ହବ ଆରେ ଭାଇ ସେ ପଜିଟିଭ ଚିନ୍ତା କଲେ ତାର ହୁଏନି।
ହଁ ନା ନା ନା ଆପଣ ନେଗେଟିଭ ଏତେ ବି ଭାବନ୍ତୁନି ଯୋଉଟା ଭଲ ନୁହଁ।
ସେଇ ଚିନ୍ତା ଧାରା ଟା ଆପଣଙ୍କ ରଖି ନାହାନ୍ତି ବୁଝିପାରିଲେ ନା? ଯେତେବେଳେ ଆପଣ ଗୋଟେ ବେଶୀକି ଆଧ୍ୟାତ୍ମିକ ଶକ୍ତି ଆଡକୁ ଯିବେ ଯେତିକି ଆଧ୍ୟାତ୍ମିକ ଆଡକୁ ଯିବେ ତ ଆପଣଙ୍କର ନା ସେଇ ଚିନ୍ତା ଧାରା ଆଉ ସେ ମଣିଷର ସେଇ ଜିନିଷ ଟା ଧୀରେ ଧୀରେ ଧୀରେ ଧୀରେ ଆକ୍ଟିଭ ହବାକୁ ଷ୍ଟାର୍ଟ ହୁଏ, ଦୁନିଆରେ ସମସ୍ତେ ଜ୍ଞାନୀ ନୁହଁନ୍ତି।
ନା ନା ମୁଁ ତ ମନା କରୁନି ଦୁନିଆରେ ସମସ୍ତେ ଜ୍ଞାନୀ ନୁହନ୍ତି। ଯଦି ଆପଣ ମୁଁ ଏଟା ବି ଜାଣିଛି ଯଦି ଆପଣ ଫୁଲ ଆଧ୍ୟାତ୍ମିକ ଆଡକୁ ଯିବେ ତାହଲେ ଆପଣଙ୍କ ନେଗେଟିଭ ଥଟ ବି କେବେ ଆସିବନି।
ନାଇଁ ନେଗେଟିଭ ଥଟ୍ କେବେ ଆ ଆସିବନି କେମିତି ଆସ ଆସିବନି। ଶିବ କେମିତି କି ନେ ନା ନା ଆପଣ କହୁଛନ୍ତି ସେଟା ଆପଣଙ୍କର ଯେଉଁଟା କହୁଛନ୍ତି। ଆପଣ ନା ସେଟା କେମିତି ଭାବୁଛନ୍ତି କହ ପୁରା ଭଗବାନଙ୍କ ରୂପରେ ପୁରା ପୁରା ଘଣ୍ଟ ତାଙ୍କ ଉପରେ ବିଶ୍ୱାସ କରିକି ସେ ଜିନିଷ କଉଛନ୍ତି ନା ଯେତେ ପର୍ଯ୍ୟନ୍ତ ଆପଣଙ୍କ ନେଗେଟିଭ ଆସ ଥିବ ତ ଆପଣଙ୍କର ଲାଇ ଜୀବନ ଶୈଳୀରେ ସେତିକି ଚ୍ୟାଲେଞ୍ଜେସ୍ ଆସିବ ଆଉ ସେତେ ଚ୍ୟାଲେଞ୍ଜେସ ଯେତେବେଳେ ଆସିବ ତ ସେଇ ଚ୍ୟାଲେଞ୍ଜେସ୍ କୁ ଆପଣ ଯେତେ କ ମ୍ବ୍ରା କାଟି କାଟିକରି କାଟି କାଟିକିରି ଯିବେ ତ ଆପଣଙ୍କର ମୋଉଛି ଆ ମୁଁ ଇମୋସନ ରୁ ବହୁତ ୱିକ। ବଡିରୁୁ ତ ମୁଁ ମତେ ଯ ଦୁନିଆ ଚଳଉଛି ସେ ଜାଣୁଛି କି ଯେ ମୁଁ ଆକୁ ଯେତିକି ପିଟିବି ଆଉ ଏବେଠାରୁ ପିଟିବି ପିଟିବି ପିଟିବି। ତ ଏଣ୍ଡ ଅଫ୍ ଦ ମୁମେଣ୍ଟ ସେ ସେତିକି ଷ୍ଟ୍ରଙ୍ଗ ହେବ ତ ମୋ ପାଇଁ ସେ ସେତିକି ନେଗେଟିଭ ବୋଲେ ଦଉଛନ୍ତି ଯାହା ଫଳରେ କି ମତେ ନା କୋଉଠି ନା କୋଉଠି ସେ ଗୋଟେ ଷ୍ଟ୍ରଙ୍ଗ ନୁହେଁ ମୁଁ କହୁଛି। ଏଇ ମୋର ଫ୍ରେଣ୍ଡ ସର୍କଲ ମୋର ବହୁତ ଥିଲା। ମୁଁ ମୁଁ ବୋ ଜଣଙ୍କୁ ବହୁତ ଟ୍ରଷ୍ଟ କରେ। ମୋର ଲାଇଫରେ ଏ ଦୁଇ ବର୍ଷ ମୁଁ ମୋ ଘର ଛାଡ଼ିକି ମୁଁ ଗୋଟେ ଅ ଅଲଗା ସ୍ଥାନରେ ଜବ୍ କଲି। ତ ସେଠି ମୁଁ ବହୁତ ଭେରାଇଟ ପର୍ସନ କୁ ଦେଖିଲି ମୋ ମୋର ଗୋଟେ ବହୁତ କ୍ଲୋଜ୍ ଲୋକଙ୍କୁ ବି ମୁଁ ହରେଇଲି ହରାଇଲା ବେଳେ ମତେ କେବେ ଦୁଃଖ ଲାଗେନି ଲାଗିନି। ଏବେବି ରିଗ୍ରେଟ ନାହିଁ ମତେ ଲାଗେ ଆଇଏମ୍ ହେ ମୁଁ ବହୁତ ଖୁସି। ତାଙ୍କୁ ହରାଇକିରି କାହିଁକିରି ଭୁ ଭୁ? କେତେବେଳେ କାହିଁକି ମୁଁ ସେ ଜିନିଷ ଟାକୁ ହରାଇଲି? ଯେତେବେଳେ ଭଗବାନ ଚାହିଁଲେ କି ଏ ଲୋକ ଏ ଲୋକ ପାଇଁ ଠିକ ନୁହେଁ, ଏ ଲୋକର ଚିନ୍ତାଧାରା ଅଲଗା। ଏ ଲୋକର ଚିନ୍ତାଧାରା ଅଲଗା। ଏ ଲୋକ ଏ ଲୋକ ପାଇଁ ଏଇ ଚିନ୍ତା କରୁଛି ବାକି ସେ ଲୋକ ସେ ଲୋକ ପାଇଁ ନେଗେଟିଭ ଚିନ୍ତା କରୁଛି। ନାଁ ଆ ଜୀବନରେ ଏ ଲୋକ ଯିବା ଦରକାର ମୋ ପାଇଁ ଯେତେବେଳେ ଅଲଗା କଲେ ତ ମୁଁ ଏବେ ନା ବହୁ ଜଣ ଲୋକଙ୍କୁ ମନା କରିପାରିନି । ମନା କରିବା ଷ୍ଟାର୍ଟ କରିବା ଲୋକଙ୍କ ସହିତ ନାମ କଥା ହବା ପୂର୍ବରୁ। କି ଲୋକଙ୍କୁ କୌଣସି ଚି ପ ଅ କଥା ଦବା ପୂର୍ବରୁ ମୁ ତିନିଥର ଚି ଚ କରୁଛି ଆଗ ଚିନ୍ତା କରୁନଥିଲି, ଆଗରୁ ଭାବୁଥିଲି ଦୁନିଆ ବହୁତ
ହଁ ହଁ ମୁଁ ଜାଣିପାରିଲି, ବୁଝିପାରିଲି, କଣ ଖାଇଛନ୍ତି କହିଲେ?
ଆମେ ଆଜି ଆମର ହେଇଥିଲା ଭାତ ହେଇଥିଲା ଦହି ହେଇଥିଲା ମୁଡି ଜାହେଇଥିଲା ଆଉ ।
ଆରେ ବା ଆପଣ ତ କେତେ ବଢିଆ ଜିନିଷ ଖାଇଚନ୍ତି। ହେଲା।
ନାଇଁ ଆ ଆମେ ତ ପୋହଳା, ଚିଙ୍ଗୁଡି, ରୋହି ଆଉ ମୁଁ କଣ ଶୁଣିବାକୁ ଆପଣଙ୍କର ମଟନ୍ ହେଇଥିଲା ମୋର ଭାରି ଇଚ୍ଛା ଥିଲା ଯାଇ ଖାଇବା ପାଇଁ।
ଆ-ଆଉ ଆସିଲେନି?
ମୁଁ ଏଥିପାଇଁ ଗଲିନି ମୋ ଆଖିରେ ଯୋଉ ଖ ବାହାରୁଚି ମତେ ଦେଖା ଯାଉନି ଆଉ ଦେଖା ଯାଉନି ମତେ ଭଲସେ। ସେଥିପାଇଁ ମୁଁ ଚାହୁଁନି କି ଯେ ଏ ଦେଖା ତ ଯାଉନି ଯାଉନି ହୁଁ ଆଉ କିଛି ଦିନ ତଳେ ଗୋଟେ ଛୋ ଏଇ ଏଇ ହଁ ପବନ ବାଜୁଚି ନା ସେଇଥିରୁ କାଳେ ଦୁଇତିନି ଦିନ ତଳେ ମୋ ମୋର ଠାକୁର ଘରେ ପୂଜା କରୁଥି ଆଉ ଉ ପୂଜା କଲା ବେଳେ ମୁଁ ଗୋଡ ଖସି ଯାଇଚି ଯେ ଆମ ଠାକୁର ଘରେ ଦିଟା ଝୋଡେ ଛୋଟ ଛୋଟ ପିତଳର ଘୋଡା ଅଛନ୍ତି ତ ସେ ଦିଟା ସିଂହ ଆସିକି ମୋ ଛାତି ଭିତରେ ଫୁଟି ଯାଇଚନ୍ତି।
ଓହୋ।